ହାଲୋ?
ହଁ ହାଲୋ ଶୁଭସନ୍ଧ୍ୟା।
ହାଲୋ?
ହଁ ହାଲୋ ଶୁଭସନ୍ଧ୍ୟା।
ହଁ ତମ ଆବାଜ ଟିକେ କଟି କଟି ଆସଚି ଶୁଣା ଯାଉନି ଠିକରେ।
ଏବେ ଏବେ ଶୁଭିଲା କି? ହାଲୋ? ଏବେ ଶୁଭିଲା କି?
ହଁ। ହାଲୋ?
ଏବେ ଶୁଭିଲା କି?
ହଁ ହଁ ଏବେ ଶୁଣାଗଲା କୁହ। ମା ମୁତିଲାଣି
ହାଲୋ ହଁ କଣ କରୁଥିଲେ?
ହାଲୋ।
ହଁ କଣ କରୁଥୁଲେ?
ଶୁଣାଯାଉଛି ମୋ କଥା?
ହଁ ହଁ ଶୁଭାଯାଉଛି କ୍ଲିୟର୍ ଅଛି।
ହଁ ନାଇଁ ତମ ଆବାସ୍ ଟିକେ ଉମ୍ କଟି-କ-କଟି ଆସଛି ତ ବହୁଟେ ଆଉ ଗୋଟେ କଥା ଯାଉନି। ନାଇଁ ଏବେବି ସେମତି ହିଁ ଅସୁବିଧା ହୋଉଚି। ହଁ ଏବେ ହାଲୋଟା ଭଲସେ ଶୁବୁ-ଶୁଣା ଯାଉଚ୍ ଚି ଆଉ ତାପରେ ଆଉ ଖବୁ କଥା କଟିକଟି ଶୁଣୁ-ଶୁଣାଯାଉଚି।
ଏବେ-ଏବେ ଶୁଭାଯାଉଚି ନା ଏବେ ଶୁଭୁନି?
ଅହଁ ସେମତି ହିଁ ଟିକେ କଟିକଟି ଶୁଣାଯାଉଚି ହୋଉ ଚଳିବ କୁହ କେମତି ଅଛ?
ହଁ ମୁଁ ଭଲଅଛି।
ଆଉ ତମର ଏଥର ରଜ କେମତି କଟିଲା?
ହଁ ରଜ ତ ମୋର ଭଲରେ ଗଲା କିନ୍ତୁ ଅ-ମୁଁ ଏଥରକ ଦୋଳି ଖେଳି ନା ସେଇଟା ଟିକେ ମୋର ମନ ଦୁଃଖ ହେଇଗଲା କାରଣ ମୁଁ ଯୋଉଠି ରହୁଚି
ନାଇଁ କିଛି ଶୁଣା ଯାଉନି ମତେ।
ଆଚ୍ଛା।
ହାଲୋ।
ଓଃ। କଣ କହିଲ?
ମୁ କହିଲି ଶୁଭିଲା କି ଏବେ?
ନାଇଁ ମାନେ ଗୋଟେ ୱାର୍ଡ ସରି ଗୋଟ ଗୋଟେ ଗୋଟେ ଶବ୍ଦ ଶୁଣା ଯାଉଚି, ଆଉ ଗୋଟେ ଶବ୍ଦ ଶୁଣା ଯାଉନି।
ମୋର ଟିକେ ନେଟୱାର୍କ ଉଇକ ଅଛି ସେଥିପାଇଁ।
ହଁ ହଁ ନାଇଁ ବୁଝିପାରୁଚି ଏମିତି କି। କେତେଟା ଏମତି କଲ ହୁଏ ସେମତିକା।
ହାଲୋ। ହାଲୋ।
ହଁ ଏ ଏବେ ଶୁଭିଲା କି?
ହାଲୋ।
ହଁ ହାଲୋ।
ହଁ ହଁ ଏବେ କୁହ। ପୁଣି ସେମିତି ହେଲା ହାଲୋଟା ମାନେ ବହୁତ ମାନେ ଶୁଣା ଯାଉଚି ଭଲସେ ଆଉ ତାପରେ ଆ ଆଉ କିଛି ଶୁଣା ଯାଉନି ସତରେ।
ହଁ ହଉ ଠିକ ଅଛି ଠିକ ଅଛି।
ହଁ ହଁ କୁହ କୁହ ଏବେ କୁହ ଯୋଉ ଜାଗାରେ ଅଛ ସେଇ ଜାଗାରେ ଠିଆଇକି ହିଁ କୁହ।
ହଁ ଏବେ ଶୁଭିଲା?
ହଁ ଏବେ ଶୁଣା ଯାଉଚି କୁହ।
ହଁ ମୁଁ କହିଲି କି କଣ କରୁଥିଲେ ଏବେ?
ମୁଁ କହିଲି ରଜ କେମିତି କଟିଲା ଏଥରର ହଁ। ରଜ କେମିତି କଟିଲା ଏଥର ପଚାରିଲି?
ହଁ ଏଥରକ ରଜ ମୋର ଭଲ ରେ ଯାଇଛି ହଁ। କିନ୍ତୁ ମୁଁ ଏଥର ମୋର ମନ ଦୁଃଖ ଥିଲା ଟିକେ ଦୋଳି ଖେଳି ପାରିଲିନି କାରଣ ପାଖ ପାଖାପାଖି ଏଠି ଗୋର ସୁବିଧା ନଥିଲା ଦୂଳି ଖେଳିବାକୁ।
ହଁ।
ଦୋଳି
ଆଚ୍ଛା।
ଝିଅ ମାନେ ନଉଥିଲୁ ରଜ
ମୁଁ କଥା ହଉଚି ରହ।
ପାଣିର ଯୋଉ ମାନେ ସୌନ୍ଦର୍ଯ୍ୟ ଟା ନ ଥିଲା।
ହଁ ନାଇଁ ଆମର ବି ଭଲ ସେ ପୁରା କଟିଲା ତିନ ଏଇଠି ଆମର ଏଇ ପାଖରେ ଗୋଟେ ଏ ର ଏମିତି ସାଂସ୍କୃତିକ ପରିଷଦ ଗୋଟେ ଅଛି ମୋହନ ଦାସ କରମ ଦାସ ସାହସ୍କୃତିକ ପରିଷଦ ସେଇଠି ଆମର ଏବେ ଗତ ଦି ବର୍ଷ ହେଲା ରଜ ଉତ୍ସବ ବୋଲି ଗୋଟେ ପାଳନ କରାଯାଉଚି। ସେଠି ଆମ ଝିଅ ମାନଙ୍କର ଆଉ ବିବାହିତ ମହିଳା ମାନଙ୍କ ପାଇଁ ବିଭିନ୍ନ ପ୍ରକାର ପ୍ରତି ପ୍ରତିଯୋଗିତା ହଉଚି ନହେଲେ ତ ଆମେ ଯେହେତୁ ସହରାଞ୍ଚଳରେ ବାସ କରୁଛୁ ଯେହେତୁ ଆମର ଏଠି ଏତେ ହୁଏନି ସେ ଯେମିତିକ ପୂର୍ବ ଓଡିଶାରେ ହୁଏ। ତଥାପି ସେଇ ଯଉ ଯେହେତୁ ସେଇ ପରିଷଦ ଗୁଡା ଦି ବର୍ଷ ହେଲା କରୁଚି ସେଥିପାଇଁ ଆମର ଟିକେ ରଜ ଭଲସେ ମନେଇ ପାରୁଛୁ। ସେଠି ଦୋଳି କରାହଉଚି, ପ୍ରତିଯୋଗି ବିଭିନ୍ନ ପ୍ରକାର ହଉଚି ଯେମିତିକିି ରଙ୍ଗୋଲି ଦଉଡି ଡିଆଁ ଆମ ଝିଅ ପୁଚି ଖେଳ ଆଉ ମା ମାନ ମାନଙ୍କର ଶଙ୍ଖ ହୁଳ ହୁଳି ତ ସେଇଠି ତିନି ଦିନ ପୁରା ଏମିତି ସକାଳୁ ସନ୍ଧ୍ୟା ଏମିତି ଯାଉ। ଏଥର ବି ଯାଇଥିଲୁ ମୁଁ ଆଉ ମୋ ଭଉଣୀ। ଝିଅ ଆମେ ସବୁ ଯାଇଥିଲୁ ସେଇଠି ଭଲସେ ଖେଳିଲୁ। ନାଚ ଗୀତ କରିକି ଭଲସେ ପୁରା ବଢିଆ ସେ କଟିଲା ଆଉ।
ଆରେ ବା ବଢିଆ ବହୁତ ଭଲ ଭାବରେ ହେଲା ଆୟୋଜନ ହଉଚି ସେଠି ରଜ।
ଆ ହୁଁ ହୁଁ। ନହେଲେ ତ ଏଇଠି ଏତେ ଲାଗେନି ଯେହେତୁ ଆମର ଏପଟେ ଦକ୍ଷିଣ ଓଡିଶା ହେଇଯାଉଚି ଏଇଠି ହଁ ରଜ ମାନୁଚି ଆମ ଓଡିଶାର ଗୋଟେ ଗଣପର୍ବ କିନ୍ତୁ ଗୋଟେ ଗୋଟେ ଜିଲ୍ଲା ରେ ଗୋଟେ ଥାଏ ନା ଜିଲ୍ଲାର ଏମିତି ଅଞ୍ଚଳରେ ଗୋଟେ ଗୋଟେ ଥାଏ ସେମିତି ଆମର ଏପଟେ ଏତେ ନାହିଁ ଏମିତି ପୂର୍ବ ଓଡିଶା ଯେ ମିତି ଝିଅ ମାନଙ୍କର ବହୁ ମାନେ-ପ-ଯେମି ପୁରା ସେମାନେ ପୁରା ରୀତିନୀତି ଅନୁସାରେ ପାଳନ କରନ୍ତି ସେମିତି ଏପଟେ ତ ନାହିଁ ଆମର। କିନ୍ତୁ ଯେହେତୁ ସେଇ ଆମର ସେଇ ପରିଶୋଧ ଟା ଗୋଟେ କରୁଚି ସେଥିପାଇଁ ସେଇଠି ଆମର ଟିକେ ହେଇଯାଉଚି ଆଉ ଖୁସି।
ଯା ହଉ ଦେଖିବାକୁ ଗଲେ ପର୍ବପର୍ବାଣୀ ଗୁଡ଼ାକରେ ଏମିତି ଭାବରେ ପ୍ରୋତ୍ସାହନ ଦେଲେ ହିଁ। ବହୁତ ଭଲ ହୁଅନ୍ତା ତାହେଲେ ହିଁ ଆମର
ହଁ। ସେଇ କଥା ନହେଲେ ବି ନହେଲେ ଦେଖ ଆମର ଏପଟ ସାଇଟ ନାହିଁ କହିକି ବି ମାନେ ପାଳୁନାହାନ୍ତି ବି ଅଧିକାଂଶ ଲୋକ ମାନେ ଯେହେତୁ ଜାଣୁ ମାନେ ଅ ଦେଖ ଯେମିତି ପୂର୍ବ ଓଡିଶାର ଲୋକମାନେ ଜି-ଝିଅ ମାନଙ୍କୁ ପଚାର ରଜ ମାନ ସେମାନେ ପୁରା ଗାଈ ଯିବେ କି ସେମାନେ କଣ କଣ କରୁଚନ୍ତି କିନ୍ତୁ ଆମର ଏଇଠି ଅଧିକାଂଶ ଝିଅମାନେ ପଢୁଆ ଝିଅ କି ହଉ କି ସେ ସେପଟ ଯଦି ଥିବେ ବୋଲେ କହିବେ ନହେଲେ ଜାଣିବେନି ହିଁ ରଜରେ କଣ କଣ ହୁଏ କଣ ନାହିଁ କିଛି ଜାଣିବେ ହିଁ ନାହିଁ। ସେଥିପାଇଁ ଏମିତି କିଛି ପର୍ବ ବା ଏମିତି କିଛି ଉତ୍ସବ ଯଦି ପାଳନ କରିବେ ପାଖ ପାଖରେ ତ ସେମିତି ମାନେ ସେମାନେ ସେ ସାଥି ପ୍ରତି ସଚେତନତା ହେବେ ନାଇଁ ଏମିତି ଗୋଟେ ପ-ପର୍ବ ଅଛି ସେମାନେ ଜାଣିଛନ୍ତି କିନ୍ତୁ ସେ ପର୍ବରେ କଣ କରାହୁଏ ନି ସେମାନେ ସେ ବିଷୟରେ ଅଜ୍ଞାତ ଅଛନ୍ତି ଆଜି ପର୍ଯ୍ୟନ୍ତ ବି।
ହ ସେଇଟା ତ ଭଲ ଜିନିଷ ହଁ ମୁ ତ ଉପକୂଳାରଖ ରୁହେ। ତ ଆମ ପଟ ସାଇଡ ରେ
ହୁଁ। ହୁଁ। ହୁଁ।
ଭଲ ଲାଗେ। ଖେଳ ହୁଏ ପାଖାପାଖି ଝିଅ ମାନଙ୍କର। ଭୁଲ ବନିଯାଏ।
ସେଇଟାତ।
ସୁନ୍ଦର ଲାଗେ ଆଉ ରଜର ପାନ।
ହଁ ଏଇଠି ବି ଆମେ ଏଥ ହଁ ହଁ ଏଥିରେ ଏଠି ଖାଇଥିଲୁ ଆମେ ଆରଥର ବି ଖାଇଥିଲୁ ଏଥର ବି ଖାଇଥିଲୁ ବହୁତ ଭଲ। ଲାଗେ। ମୁଁ ଆରଥର ହିଁ ଏଇଠି ପ୍ରଥମ କରି ଚାଖିଲି କହିଲେ ଚଳେ ତା ପୂର୍ବରୁ କେବେ ଖାଇ ନଥିଲି।
ସବୁ ଜାଗାରେ ବର୍ତ୍ତମାନ।
ହୁଁ ହଁ ହଁ ହଁ।
ଆରମ୍ଭ ହେଇଗଲାଣି।
ହଁ ନାଇଁ ଏବେ ଯେହେତୁ ଆଉ ଗୋଟେ କଥା ସୋସିଆଲ ମିଡିଆର ଯୁଗ ଆସିଲାଣି ତ ସମସ୍ତେ। ଷ୍ଟାଟସ ବାହାନାରେ ହଉ ପଛକେ କିନ୍ତୁ କିଛିଟା ପର୍ବପର୍ବାଣୀ ପାଳୁଚନ୍ତି ଆମର। ଝା ନିହାତି। ହଁ, ହଁ,
ଜୟ ଜଗନ୍ନାଥ।
ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ନିଜର ଭାବର ଆଦାନ ପ୍ରଦାନ କରିପାରୁଛନ୍ତି। ଆଉ ଏବେ ଆପଣ କଣ? ଏବେ ଏବେ ଆପଣ ଯୋଉ ଯଉଁ ପରୀକ୍ଷା
କଣ କହିଲେ ନାଇଁ ଶୁଣା ଗଲାନି? ହଁ, ଏବେ ହଁ ପରୀକ୍ଷା ପାଇଁ ଚାଲିଛି ତ ପ୍ରସ୍ତୁତି। ଯାହାବି କଣ ପୋଷ୍ଟ ବାହାରିବ, ଆଗକୁ ସବୁ ମାନେ ପକା ପକି କରିବି ଆଉ।
ହୁଁ ପ୍ରସ୍ତୁତି ଯେମିତି
ହଁ ଆଉ ଆପଣ କଣ କରୁଛନ୍ତି? ହଁ ସେଇଟା ତ ସମସ୍ତେ ଅପେକ୍ଷା କରନ୍ତି। କେବେ ସେମାନଙ୍କୁ ସେମାନ ମାନଙ୍କର ସଫଳ ମିଳିବ। ଏତେ ବର୍ଷ ହେଲା ଯୋଉ ଅପେକ୍ଷା କରିୁଛନ୍ତି। ସେଟା କେବେ ମିଳିବ ଦେଖାଯାଉ।
ଦେଖା ଯାଉ।
ହଁ। ହଉ ଠିକ୍ ଅଛି। ହଉ ରହୁଛି ତାହେଲେ ମୁଁ, ଶୁଭରାତ୍ରୀ।
ହଁ।
ହଁ ହଁ ଠିକ୍ ଅଛି।